ହ୍ୟାଲୋ
ହଁ।
ହଁ ଝିଅ କଣ କରୁଛୁ?
ଏଇ ବସିଥିଲି।
ଆଉ ବାବା ମାମା
ତୁ କଣ କରଛୁ? ଅଛନ୍ତି ଏଇଠି ସବୁ ବସିଛୁ ଆଉ।
ମୁଁ ଟିଉସନ୍ କରୁଥିଲି।
ଅହୋ ତ ପାଖକୁ ଛୁଆ ଟିଉସନ୍ ଆସୁଛନ୍ତି କେତେ ଜଣ?
ଆ ବାରଜଣ ପିଲା ଟିଉସନ୍ ଆସୁଛନ୍ତି ଦି ଟାଇମ୍ ଟିଉସନ୍ କରୁଛି।
ଯାହା ହଉ ଭଲ କଥା ଟ୍ୟୁଉସନ୍ କରିବା ଦ୍ଵାରା ତୋର ବି କିଛି ଏ ଛୁଆଙ୍କ ସାଙ୍ଗରେ ଟାଇମ୍ ସ୍ପେଣ୍ଡ ହେବ ଛୁଆ ବି କିଛି ପାଠ ଶିଖିବେ ଭଲ କଥା। ଟିଉସନ୍ କରୁଛୁ।
ମ୍ପରା ଆଉ ଯୋଉ କଣିବଟ
ଏ ବର୍ଷ ଖରା ତ ଜାଣିଛୁ କେତେ ଜୋର ହଉଚି ଟିକେ ବି ବର୍ଷା ହଉନି। ଆଉ ଖରାରେ ତଥାପି ଗାଁରେ ଟିକେ ମହୋତ୍ସବ ସବୁ ହଉଥିଲା। ସବୁ ସାଙ୍ଗ ହେଇକି ସାଙ୍ଗମାନେ ଟିକେ ଯାଇଥିଲୁ ବୁଲି ତାପରେ ହୁଁ ତ ଦି ଦିନ ପୁରା ବର୍ଷା ହେଲା ଠିକ୍ ସନ୍ଧ୍ୟା ବେଳକୁ ତିନିଟା ଚାରିଟା ବେଳକୁ ବର୍ଷା ହବ। କୁଆଡ଼େ ବୁଲି ହବନି ଗୋଟେ ଦିନ ଟିକେ ବର୍ଷା ହେଇନଥିଲା ବୋଲି ଟିକେ ବୁଲୁଥିଲୁ। ସେମିତି ଖରାରେ ବେଶୀ ବୁଲିନୁ ଅଳ୍ପ ସେମତି ଅଳ୍ପ ଟିକେ ଯାହା ଯେମିତି ମଜାମସ୍ତି କରିକି ଟିକେ ଦୋଳି ଖେଳିଥିଲୁ ଆଉ ଘରେ ସବୁ ପିଠା ପଣା ହେଇଥିଲା। ସେଇଟା ଖାଇକି ଏକୁଟିଆ ଏ ବର୍ଷ ତ କେହି ଆସିଲେନି। ମୁଁ ଏକୁଟିଆ ଏକୁଟିଏ ଅଳ୍ପ ବହୁତ୍ ଛୁଆଙ୍କ ସାଙ୍ଗରେ ଟିକେ ରଜ କରିଥିଲୁ ଆଉ।
ହଁ ଏପଟେ ତ କିଛି ଏପଟେ ତ କିଛି ସେଲିବ୍ରେଟ୍ କରିପାରିନୁ ମୋ ଦେହଟା ଖରାପ ହେଲା ଯେ ମୁଁ ଆଉ ଦୋଳି ଖେଳି ଯାଇି ପାରିଲିନି।
ଆଉ ପିଠାପଣା କଣ ସବୁ ହେଇଥିଲା ତମର ରଜରେ?
ପିଠା ହେଇଥିଲା ଚକୁଳି ପିଠା ମଟର ତରକାରୀ ହେଇଥିଲା ଆଉ ଛୁଞ୍ଚି ପ ପତ୍ର ପିଠା ହେଇଥିଲା ପୋଡ଼ ପିଠା ହେଇଥିଲା। ଏମିତି ସବୁ ହେଇଥିଲା ଖାଇଲୁ ସବୁ ମିଶିକି ଆଉ।
ରଜରେତ ପୋଡ଼ ପିଠାଟା ବେଶୀ ଫେମସ୍।
ହଁ ପରା ପୋଡ଼ ପିଠା ଟା ନହେଲେ ରଜ ପୁରା ଅଧୁରା ଲାଗିବ।
ହଁ ପୋଡ଼ ପିଠା ଖାଇକି ଦୋଳି ଖେଳିକି ରଜ ପାନ ଖାଇଲେ ଲାଗିବ ପୁରା ରଜ।
ହଁ ଏଇଥର ମୁଁ ଟିକେ ଠିକ୍ ରେ ସେଲିବ୍ରେଟ୍ କରିପାରିଲିନି ବୋଲି ମନ ଟିକେ ଦୁଃଖ ହେଲା ଆଉ ଦେହଟା। ଖରାପ୍ ଥିଲା ବୋଲି।
ଆଉ ସେପଟେ ଆଉ କଣ ସବୁ ଜାଗା ଅଛି କହିଲୁ ଯେମିତି ବୁଲି ଯାଇପାରିବା ଗୋଟେ ଏଁ ସାଙ୍ଗ ହେଇ କେତବେଳେ ମୁଁ ତ ଜାଣିନି ସେପଟ ଏରିଆ ବିଷୟରେ ତୁ ତ ରହୁଛୁ ସେପଟ ଏରିଆରେ କେମତି କଣ କଣ କଣ। ଦେଖିବା ଜାଗା କଣ କଣ ସବୁ ଅଛି କହ।
ଏଇଠି ଭଲ ଜାଗା ସବୁ ଅଛି ନୂଆ ଜଗନ୍ନାଥ ମନ୍ଦିର ହେଇଛି। ଆଁ ସବୁବେଳେ ଭିଡ଼ ଲାଗିକି ରହୁଛି। ଭଲ ଭଲ ସବୁ ମନ୍ଦିର ଅଛି ଅ ଆସିବୁ କେବେ ବୁଲିବା ପାଇଁ ଯିବା।
ହଁ କାରଣ ଆଜି ମୁଁ ସେପଟ ଏରିଆ କେବେ ଯାଇନି ଜାଣିଛି ତା ବିଷୟରେ ବହୁତ ମନ୍ଦିର ସବୁ ଅଛି ଭଲ ଭଲ ଅ ସବୁ ଜାଗା କିନ୍ତୁ କେବେ ଯା ଉଁ ଦେଖିବା କେବେ ଟିକେ ଛୁଟି ବାହାର କରି ଯିବା ସାଙ୍ଗ ହେଇ ଟିକେ ବୁଲିବା ଆଉ ଘର ଲୋକ ସ
ହଁ ଆସିବୁ ସମ ସ୍ତେ ମିଶିକି ବୁଲିବା ପାଇଁ ଯିବା ଆଉ ମଜା ଟିକେ କରିବା। ଆଉ ଆଗୁକୁ ତ ଆମ ଘରେ ଜାଣିଛୁ ବାହାଘର ଆସୁଚି ଆଉ ଟିକେ ସବୁ ମଜାମସ୍ତି ହବ କୋଉଠି କଣ କେମିତି ସପିଙ୍ଗ୍ ପାଇଁ ଯିବା ଟିକେ କହିବୁ ଆଉ।
ହଁ କୋଉଠି କଣ ସପିଙ୍ଗ କହିଲୁ କଲେ ଭଲ ଲାଗିବ? ମାନେ ଶାଢୀ ଜିନିଷ କୋଉଠୁ ସବୁ ଅଣାଯିବ ଜୁଏଲରୀ ଜିନିଷ କୋଉଠୁ ସବୁ ଅଣାଯିବ?
ହଁ ସେଇ କଥା ପରା ମୁଁ ତ ସେପଟେ କିଛି ଜାଣିନି। ଏପଟେ ତ ବାହାଘର ବାହାଘର ଟା ହବନି ଝିଅର ସେପଟେ ଆମର ହବ। ତ ଆମେ ଟିକେ ମିଶିକି କଣ ଯିବା ସପିଙ୍ଗ୍ ପାଇଁ ଆଉ ମୁଁ ମୁଁ ତ ଜାଣିନି ସେପଟ ଲାଇନ୍ କଣ କେମିତି ଦୋକାନ ସବୁ ଅଛି।
ହଁ ଏପଟେ ତ ଅ ଅଛି ଭଲ ଭଲ ଅଛି ବି। ହୁଁ।
ଯୋଉ କଣ ଆସିବ ଶାଢ଼ୀ ଜିନିଷ ନା ଜୁଏଲରୀ ଜିନିଷ? ଶାଢୀ ଜିନିଷ ଟିକେ ଉଁ ଭୁବନେଶ୍ଵର ଆଡୁ ଆଣିଲେ ଭଲ ଲାଗିବ ଯୋଉ ଆଉ?
ହଁ ଜୁଏଲେରୀ ତ କିଣା ସରିଛି ବାକି ଯାହା ଏଇ ଆଉଟଫିଟ୍ ଜିନିଷ କିଣାଯିବ ସ ଶାଢ଼ୀ ଉଁ ଶାଢ଼ୀ ଯାହା ସବୁ ଆଉ।
ଅଉ ତାହେଲେ ଆମେ ଯିବାହାରି ଭୁବନେଶ୍ଵର ସପିଙ୍ଗ୍ କରିବା ସବୁ ସାଙ୍ଗ ହେଇକି ଯିବା ଅଁ ଅଁ ସବୁ ଭଉଣୀ ଭଉଣୀ ମାନେ ଯିବା ସାଙ୍ଗ ହେଇକି ଦେଖିବା ସମସ୍ତଙ୍କ ଜିନିଷ ମିଶିକି ସପିଙ୍ଗ୍ କରିବା। ସବୁ ମ୍ୟାଚିଙ୍ଗ କରିକି ଲେହେଙ୍ଗା ସବୁ ଆଣିବା ଆଉ ସି ସେଠି ଭଲ ଭଲ ଦୋକାନ ସବୁ ଅଛି ନା ସପିଙ୍ଗ ମଲ୍ ଅଛି ସେ ଆମକୁ ମାନେ ସବୁ ଜିନିଷ ଭଲରେ।
ହଁ ସେଇ କଥା ପରା ମିଶିକି ସବୁ ଯିବା ଗୋଟେ ଗାଡିରେ ଯେ ଆ ନିଜ ପାଇଁ ଆଣିବା ଆଉ ଝିଅ ପାଇଁ ବି ନେଇକି ଆସିବା। ମମି ବାବା ସମସ୍ତଙ୍କ ପାଇଁ ନେଇକି ଆସିବା ଭଲ ଟିକେ ଯାଇକି ଦୋକାନ ରୁ ଆଣି ବା ଆଉ।
ହଁ ଆମେ ସାଙ୍ଗ ହେଇକି ସବୁ ଯିବା ଦିନେ ଏବେ ଏବେ ତ ପଳେଇବା ଏବେଠୁ କରିଦେଲେ ଭଲ କାରଣ ଆଗୁଆ ସପିଙ୍ଗ କରିଦେଲେ ଆମକୁ ବାହାଘର ବେଳକୁ ଏତେ ମାନେ ଟିକେ ଫ୍ରି ଲା ଫ୍ରିଲାଗିବ ଆଉ ବାହାଘର ଥିବ ସପିଙ୍ଗ କଲା ବେଳକୁ ଉଁ ତରତର ରେ ପ ଅଧା ଜିନିଷ ଆସି ଆଣି ହବ ଅଧା ଜିନିଷ ଆଣି ହବନି। ତ ଏବେ ଗୋଟେ ପ୍ଲାନିଂ କରିବା ଯେ କୋଉଦିନ ଗୋଟେ ଯେମିତି ଘର ଲୋକ ସମସ୍ତଙ୍କର ଛୁଟି ଥିବ ଯେମିତି ଆସି ପାରୁଥିବେ ସମସ୍ତେ। ମିଶିକି ଯିବା ଆଉ ସପିଙ୍ଗ କରିବା ଆଉ।
ହଁ ସେଇ କଥା ପରା ଆଜିଠୁ ନକରିଲେ ସେତେବେଳକୁ ପୁଣି ଏପଟ ସେପଟରେ ଆଉ କିଛି କରିହବନି ତରତର ରେ କଲେ ବି ଭଲ ଜିନିଷ ବି ପାଇବାନି। ଏବେଠୁ କଲେ କଣ କି ବସି ଉଠିକି ଟିକେ ଭଲ ଜିନିଷ ଦେଖିକି ଆଣିବା।
ହଁ।
ଆଉ ମାମା କଣ କରୁଚି?
ଓ ସେମାନେ ଟିକେ ସେପଟେ ସବୁ ଅଛନ୍ତି। ଏଁ ସବୁ ଖୁଡି ଏରିଆ ସବୁ ସେପଟେ ଟିକେ ବସିଛନ୍ତି। ମୁଁ ଏଇଠି ଟିକେ ବସିଥିଲି ତ ମୁଁ କାଲି ଟିକେ କଥା ହେଇ ପଡିଆ ଦେଇ ହେରିଆଙ୍କ ସାଙ୍ଗ ରେ।
ହଁ ବାପା ତ ଆସିଲେ ଆମେ ସବୁ ଯିବୁ ଗାଁ କୁ ଆଉ।
ହଉ ସବୁ ଆସ ମଜା କରିବା ବହୁତ ଦିନ ରଜରେ ବି ଏବ ବର୍ଷ ଆସିପାଇଲନି। ଆମେ ଏକୁଟିଆ ଏକୁଟିଆ ରଜ କଲୁ ଭଲ ଲାଗିଲାନି। ସବୁ ବର୍ଷ ଟିକେ କିଛି ପର୍ବପର୍ବାଣିରେ ସମସ୍ତେ ଏକାଠି ହେଲେ ଘର ଲୋକ ବହୁତ ଭଲ ଲାଗୁଛି। ତ ଏ ବର୍ଷ ଟା
ହଁ ବା ସେଇଆ ଏ ବର୍ଷ କିଛି ଠିକ ରେ ସେଲିବ୍ରେଟ କରିହେଲାନି। ଆଉ ଦେହଟା ଏଇ ଯୋଉ ପାଗ ଖରାପ କୁ ଦେହ ଖରାପ ହେଇଗଲା।
ହଁ ହଁ ବା ଏ ବର୍ଷ ଖରା ଦେଖୁନୁ କେତେ ଜୋର ଅଛି ଲୋକଙ୍କୁ ସଂଷ୍ଟ୍ରୋକ ଧରୁଛି। ବହୁତ ଲୋକ ଏପଟେ ବି ଅଂଶୁଘାତାର ଶିକାର ହେଲେ। କିଏ ତ ମରିଗଲେ ତ କେତେ ଜଣ ସଂଷ୍ଟ୍ରୋକରେ ଯାହଉ ଭଲ ହେଇଯାଇଛନ୍ତି। ଏବ ବର୍ଷ ଟିକେ ବର୍ଷା କମ ହେଲା। ବର୍ଷା ତ ହେଇନି ଏବେ ଏଇ ଦି ତିନି ଦିନ ହେଲା ଟିକେ ଉଁ ବର୍ଷା ହେଉଛି ପୁଣି ଗରମ ବି ଜୋରେ ହଉଛି ତାପରେ ସେଇଥିପାଇଁ ଖରାରେ ଦେହ ବେଶୀ ଖରାପ ହେଇଯାଉଚି ଯୋଉ ବର୍ଷା ହଉଛି ଟିକେ ଖରା ହଉଛି।
ହଁ ପରା ସେଇଆ। ଆଉ ବଡ ଦେଇ ଆସିନି?
ନାଇଁ ସିଏ ବି ଯୋଉ ଖରା ଯୋଗୁ ଜାଣିଛୁ ଆମ ଘରେ କେତେ ଗରମ ହଉଛି। ଉଁ ଆଗରୁ କଣ ଚାଳ ଘର ଥିଲା ବୋଲି ଟିକେ ଏତେ ଗରମ ଜଣା ପଡେନି ଏପଟ ଯୋଉ ଫାଙ୍କା ଘର ଗଛ ନାହିଁ ନା। ଯୋଉ ଗରମ ହଉଛି ପୁଅ ସମ୍ଭାଳି ପାରୁନି ଗରମ ବୋଲି ଦେଇ ଆସିନି ପୁଅ ମଝିରେ ମଝିରେ ଆସେ ବୁଲିକି ଯାଏ ଯାଉଛି ଦିନରେ ଟିକେ ଖେଳିକି ଆଉ।
ହଁ ହଉ ଆମେ ତ ଯିବୁ ଗଲେ ସମସ୍ତଙ୍କ ସହିତ ଦେଖାହବ ଆଉ। ଆର ଦେଇ ମାନେ ବି ସବୁ ଆସିବେ ପିଇସା ମାନେ ସବୁ ଆସିବେ ଭଲ ମଜା ହବ।
ହଁ।
ଆଉ କାହ୍ନା ଆସିବ କି ନାହିଁ କେଜାଣି।
ହଁ କହୁଥିଲେ ସମସ୍ତେ ଆସିବେ ବୋଲି ସେଇଥିପାଇଁ ତ ରଜ କେହି ଆସିଲେନି ଯିଏ ଯୋଉଠି ରହିଛନ୍ତି ସବୁ। କେହି ବି ଆସିଲେନି କହିଲେ ଯିବା ଏକାଥରେ ସେଇ ରିଙ୍ଗ ସେରିମନି ବେଳକୁ ଯିବା ଯେ ସବୁ ଏକାଠି ହବା ଗୋଟେ ଭଲ ଲାଗିବ। କାରଣ ବହୁତ ଦିନ ହେଲା ଆଉ କେହି ଆସିନାହାନ୍ତି ଏକାଠି ହେଇନୁ ତ ଗୋଟେ ସମସ୍ତେ ଥିବେ ଘରେ ବଢିଆ ଲାଗିବ। ଏତେ ଦିନ ପରେ ଫୁଣି ଟିକେ ଏକାଠି ହେବେ
ହଁ ଆଉ ଝିଅ ତୁ କଣ ପିନ୍ଧିବୁ ଶାଢୀ ପିନ୍ଧିବୁ।
ମୁଁ ତ ଏପର୍ଯ୍ୟନ୍ତ କିଛି କରିନି କଲେକ୍ସନ କଣ ଶାଢୀ ହଉ କି ଡ୍ରେସ ହଉ ଦେଖିଆ କଣ ଗୋଟେ କରିବା ଆଉ। ସେ ରଜ ଥିଲା ଇଆଡେ ରଜରେ ଟିକେ ମଜା ମସ୍ତି କରିଦଉଥିଲୁ। ତ ସିଆଡେ ଆଉ କିଛି କିଣାକୁଣି ହେଇନି ଯାହାହେଲେ ଦେଖିବା ଯୋଉଟା ଭଲ ଲାଗିବ ସେଇଟା ପିନ୍ଧିବା ଆଉ।
ଆମେ ସମସ୍ତେ ଶାଢ଼ୀ ପିନ୍ଧିବା ହେଲା।
ହଁ ହଁ ଶାଢୀ ଟା ବେଶୀ ଭଲ ଲାଗିବ।
ହଁ ଟ୍ରାଡିସନାଲ ଲୁକ୍ ଦବ ଆଉ ଆମେ ବି ବଡ ତ ଆମେ ଶାଢ଼ୀ ପିନ୍ଧିବା ହେଲା
ହୁଁ ଆମେ ତ ଯିବା କିଣି ସାଙ୍ଗ ହେଇକି ସବୁ ମ୍ୟାଚିଂ କରିକି ଶାଢୀ ଆଣିବା ସବୁ ଚୁଡ଼ି ସବୁ ମ୍ୟାଚ କରିକି ଆଣିକି ପିନ୍ଧିବା ଯୋଉଟା ଆମକୁ ଭଲ ଲାଗିବ।
ହଁ। ଆଉ ସାନ ପୁଅ ଟା ଭଲ ଅଛି?
ହଁ ସମସ୍ତେ ସମସ୍ତେ ଭଲ ଅଛନ୍ତି।
ଅ ହଉ ଆଉ ବେଳାରେ ଖାଇଥିଲି ଭାତ, ଡାଲି, ତରକାରୀ, ଭଜା ଆମ୍ବ ଆଉ ଛୁଇଁ ଭଜା ଖାଇଥିଲି। ଆଉ ଏବେ ଟିକେ ସ୍ନାକ୍ସ ଆଉ ଚା ଟିକେ ପିଇଛି ଆଉ।
ହଁ ହଁ।
ଟିଉସନ ପିଲାମାନେ ଧୀରେ ଧୀରେ ଆସିଲେଣି ଗୋଟେ ଗୋଟେ ହେଇକି ଟ୍ୟଉସନ କରିବି ଆଉ।
ହଁ ଯାହା ହଉ ତୁ ଗୋଟେ ମାନେ ଭଲ ଜିନିଷ ତୋର ଛୁଆ ଅଛନ୍ତି ଟିଉସନ ଟିକେ କରିଦେବାରୁ ଟାଇମ ଇଏ ହବ ପାଠ ଅ ଛୋଟ ଛୁଆଙ୍କୁ କୁହନ୍ତି ପା-ପାଠ ପଢିଲେ ନିଜର ବି କିଛି ଏ ସବୁ ନଲେଜ ବଢେ ଭଲ କଥା ତୁ ଗୋଟେ ଭଲ ଜିନିଷ ଛୁଆଙ୍କୁ ବି କିଛି ଶିକ୍ଷା ମିଳୁଛି ତୋଠୁ ଛୁଆଙ୍କୁଠୁ ବି ତତେ କିଛି ଶିକ୍ଷା ମିଳୁଥିବ। ଉଁ ଭଲ ଲାଗେ ମ
ଆଉ ଏବେ ଗୋ ଟେ ନୂଆ ଟିକେ କାମ କରିବି ବୋଲି ଭାବିଛି ପାର୍ଲର କୋର୍ସ ଗୋଟେ କରିବି ବୋଲି ଭାବୁ ଚି କଲେ ଠିକ ହବ କି ନାଇଁ କହିଲୁ?
ସେଇଟା ତ ସବୁଠୁ ବଢିଆ ଝିଅ ମାନଙ୍କ ପାଇଁ ସେଇଟା ତ ସବୁଠୁ ବଢିଆ ଜିନିଷଟେ। ଯୋଉଟା କିି ନିଜର କିଛି ଯଦି ଆମର କଳା ସଂସ୍କୃତି କିଛି ଅଛି ସବୁକୁ ବି ଏ ଶିଖିକି ପଦାକୁ ମାନେ କିଛି ଗୋଟେ କାମରେ ଲଗେଇଲେ ବହୁତ ବଢିଆ କଥା ମତେ ତ ବହୁତ ଭଲ ଲାଗୁଛି। ତୋ କଥା ଶୁଣିକି ତୁ ଏଇଟା କର ତୁ ବି ସବୁ ଜାଣିଛୁ ବହୁତ କିଛି ଜିନିଷ ଆଉ ଟିକେ ଜାଣିକି ତୁ ଖୋଲିଲେ ବି ବହୁତ ଭଲ କରିପାରିବୁ ମୁଁ ତ ସପୋର୍ଟ ଦେବି ତୁ ନିହାତି ଭାବେରେ କର।
କରିବି ଆଉ।
ହଁ ଭଲ କଥା ଖୋଲିଲେ ବହୁତ ଭଲ ସେଇଟା ତ ମାନେ ସବୁଦିନ ବି ଚାଲିବ ଗୋଟେ ଭଲ ଜିନିଷଟେ ବି। ଏ ପାର୍ଲର ଜିନିଷଟା କର କର।